ହାଲୋ।
ହାଲୋ।
ହଁ। କଣ କରୁଛ? ହଁ କଣ କରୁଛ?
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଏ ଏଇଠି ବସିଛି ଆଉ। ତମେ କଣ କରୁଛ?
ମୁଁ ଏଠି ଟିଭି ଦେଖୁଥିଲି ଆଉ।
ଆଉ ଖିଆପିଆ ସରିଲାଣି?
ଖାଇସାରିଲିଣି ଆଉ।
କଣ ଖାଇଛୁ ଆଜି?
ଏଇ ଭାତ ଆଉ ମାଛ ହଁ
ଆଛା ମୁଁ ରୁଟି, ଚାହା
ହ
ଆଉ ଦେହ ଭଲ ଅଛି?
ହ ହଁ
ହ୍ୟାଲୋ।
ହ
ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ହୁଁ। ଏଇ ଆ ଭଲ ଅଛି ଆଉ।
ତମର ଆଜି କଣ ରୋଷେଇ?
ରୋଷେଇ ଆଜି ଆଇଁଷ ଅଛି ମାଛ ହେରିକା ହବ ମୋର ସାଧା ହବ ଆଉ।
ହ
ଗୀତ ଦେଖୁଛକି?
ଓହୋ। ଆ ରଜରେ କୋଉଠି ସବୁ ବୁଲାବୁଲି ହେଲା?
ଏଇ ପାଖ ମନ୍ଦିରକୁ ଆମର ଯାଇଥିଲୁ ଆଉ।
ଓହୋ।
ଆ
ଆଉ ଆଜି ରୋଷେଇ? ଆମର କିଛି କୁଆଡେ ଯାଇନୁ। ଯିବୁ ପ୍ଲାନିଂ ହୋଉଛି ଏଇଠିକି ଯିବୁ।
ଆଉ ଆଜି କଣ ରୋଷେଇ?
ରୋଷେଇ ଆମର ମାଛ ହେରିକା ହବ ଆଉ ମୋର ସାଧା ହବ।
ଆଉ ତୋର ପ୍ଲ ଗ୍ରାଜୁଏସନ ପରେ ଆଉ କଣ ପଢ଼ିଲନି?
ପଢିନି ପଢିବି ଆଉ। ସେତେବେଳେ ପଢିନଥିଲି ଏବେ ପଢିବାକୁ ଟ୍ରାଏ କରିଛି।
କଣ କରିବ ବିଇଡି କରିବ?
ବିଇଡି ତ ଆଁ ଆନ୍ଧ୍ରା ବିଇଡି ବନ୍ଦ ହେଇଗଲା। ଆର ବର୍ଷ ଠାରୁ ହେଇଯିବ ବନ୍ଦ।
ଏଁ
ନାଁ ଆଉ ଇଏ ଗମେଣ୍ଟ ବିଇଡ଼ି ବିଇଡି କରିବାକୁ ବି ଇଚ୍ଛା ନାଇଁ। ବିଇଡି କଲେ ଜବ ନାଇଁ। ଘରେ ବସି ମୋର ଇଚ୍ଛା ଥେଲା ଏମ ବି ଏ କରିବାକୁ।
ପ୍ଲସ ଥ୍ରୀ ରେ କଣ ଷ୍ଟ୍ରିମ ଥିଲା?
ପ୍ଲସ ଥ୍ରୀ ରେ ମୋର କେମିଷ୍ଟ୍ରି ଅନର୍ସ ଥିଲା।
ଏମ ବି ଏ କଲେ ସେ ଦି ବର୍ଷ
ହଁ ଣେ ଏମ ବି ଏ କଲେ ଦି ବର୍ଷ ଏବେ କଣ ସବୁ ସ୍କିମ୍ ବାହାରିଚି ଇଏ ପଣ ମ୍ ବାହାରିଚି ମୁଁ ଠିକ୍ ସେ ଜାଣିନି କିନ୍ତୁ ଯୋଉ କୃଷକ ମାନଙ୍କର ଯୋଉ କାର୍ଡ ଥାଏ ସେ କୃଷି କାର୍ଡ ରେ ଏଁ ଅଁ ଏ ଲକ୍ଷେ କୋଡ଼ିଏ ହଜାର ଟଙ୍କା ହଁ ମ୍ ଭଳିଆ ଫା ଆସୁଚି ଉଁ ସ୍କୋଲାରସିପ।
ପାନି
ତ ଅଁ ଅଁ ଅଁ ଲକ୍ଷେ ଚାଳିଶ ହଜାର ଭଳିଆ ଖଚ ଚାଳିଶ ହଜାର ପଚାଶ ହଜାର ଏମତି ଖର୍ଚ୍ଚ ଚ ହେଇଯିବ ଆଉ ଅ ଆସିବ ଲକ୍ଷେ କୋଡ଼ିଏ ହଜାର ଟା ଆଉ। ହାତରୁ ମେନେ ଯାଇ ଯାଇକିନା ସି କୋଡ଼ିଏ ହଜାର କି ପଚାଶ ହଜାର ଯିବ।
ସରୁନି
ଭଲ ଦି ବର୍ଷ ଦି ବର୍ଷରେ ଏଁ ଆରାମ୍ ସେ ଚାକିରି ବି ମାନେ ଭଲ ହେଇଯିବ।
ହ
ହଁ ଯଦି ବ୍ୟାଙ୍କ ହେରିକାରେ ପାଇଗଲେ ଆହୁରି ଭଲ।
ଆମର ଏଇଠି କଟକରେ ଗୋଟେ ଅଛି। ତମେ ଏମ ବି ଏ କରିପାରିବ ନହେଲେ ଯୋଉ ହେ ଯୋଉ ଏନଏମ ଦିଦି ହେଲେ ଗୋଟେ କଣ କୋର୍ସ କରନ୍ତି?
ଓହୋ।
ନହେଲେ ଡିପ୍ଲୋମା କରିପାରିବ ତା ଦେହରେ ଏଇକ୍ ସେଇକ୍ କୃଷି କାର୍ଡରେ।
ହଁ କୃଷି କାର୍ଡ ରେ ଏବେ ସବୁ ଆସି ଯାଉଚି ଭଲ।
ହୁଁ। କଣ ଷ୍ଟାଇପେଣ୍ଡ ହେଇନା ସେଇ ଦେବେ ଦେବେ ସବୁ ମାସକୁ ଥରେ ଲେଖା ନାଁ ବର୍ଷକୁ ଥରେ ଲେଖା ଦେବେ?
ବର୍ଷକୁ ଥରେ।
ହୁଁ। ହେଇଟା ବି ସେଇ ଭଲ ଅଛି ପଢ଼ିବା ପାଇଁ।
ଏ ହଁ ଏ ସବୁ ହେଲେ ବି ଘରର ସେମତି ମାନେ ବ୍ୟାଗଗ୍ରାଉଣ୍ଡ ଟା ସେତିକି ଥିବା ଦରକାରେ।
ସବୁ ତ ଆଉ କହିଦେଲେ ତ ଆମେ ହେଇଯିବାନି? ହୁଁ ହଁ ଆଉ ରଜରେ ରଜ ତ ଆସିଲନି ଏବେ ଆସୁନ ଆମ ଆଡେ ବୁଲିକି ଯିବ।
ଉଁ ଯିବି ହଉନ ଏ ଗାଡି ଫାଡି ଟିକେ ନାହିଁ ଦେଖିକି ଯିବି ଆଉ।
ହଉ ଆସିଲେ ମତେ କହିବ। ଅ ଗୋଟେ ଫିଷ୍ଟ କରିଆ। ଆମର ଏଠି ଗୋଟେ ବୁଲିବାକୁ ଭଲ ଅଛି ଜାଗା ସମୁଦ୍ର ଉପକୂଳ ଗୋଟେ ଅଛି ଯିବା ବୁଲିବାକୁ ସେଠି ଫେଷ୍ଟ ବି କରିବା।
ସେଡ ବୁଲିଲି ଯାଇ କଣ ଭଲ ଅଛି
ହଁ ବୁଲାବୁଲି ଜାଗା ସବୁ ଅଛି ଭଲ ଜାଗା ସବୁ ଅଛି ଆମର ଏଠି। ଶିବମନ୍ଦିର ଗୋଟେ ଅଛି।
ଆଉ ଏଠି ହଉ
ଆଉ କଣ ସେଇଆ ଉଁ ଗୋଟେ ଅଛି ବେଳାଭୂମି ଗୋଟେ ଅଛି। ଅ ସମୁଦ୍ରକୂଳ ସେଠି ଭଲ ଫିଷ୍ଟ ଏରିଆ କରନ୍ତି ବଣଭୋଜି ସେଠି ସବୁ ଯାଇକିନା କରିକି ଆସନ୍ତି।
ଆଉ ବାକି ଅଛି ସବୁ ଶିବମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି। ଅଛି ହନୁମାନଙ୍କ ମନ୍ଦିର ଅଛି। ମାନେ ଭଲ ବଡ ବଡ ମନ୍ଦିର ଅଛି ସବୁ। ଆସ ଗୋଟେ ଦିନ ଯିବା ଏଇଆଡେ ବୁଲିକି ଆସିବା ଆଉ।
ଆଉ କଣ?
ଆଉ ଆଜି ରୋଷେଇ ସବୁ କଣ?
ଆଜି ମାଛ ତରକାରୀ ଆଉ।
ଆଉ ଦେହ ଘରେ ସବୁ ସମସ୍ତଙ୍କ ଦେହ ଭଲ ଅଛି?
ହୁଁ। ମଁ ଦେହପାହ ଭଲ ଅଛି?
ହଁ ଭଲ ଅଛି ଆଉ।
ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ଭଲ ଆଉ ସେମିତି ସମସ୍ତେ। ସମସ୍ତଙ୍କୁ ଥଣ୍ଡା ଜର
ଉଁ ଖରା ହେଇଥିଲା ନା
ହଁ ଏବେ ବର୍ଷା ହେଇଛି। ହଁ ହଠାତ୍ କିନା ସମସ୍ତଙ୍କୁ ଥଣ୍ଡା ଜର ଯେତିକି ଥଣ୍ଡା ପାଣି ପିଆ ହେଇଛି ସବୁର ପ୍ରଭାବ ଆଜ୍ଞା ବାହାରୁଛି ଆଉ।
ମୁଁ ଆ ମୋ ଆଡେ କେତଳେ ଆସ।
ହଁ ଯିବି କେତେବେଳେ ଏଇ ଟ୍ୟୁସନ କରୁଛି। ବେଳ ତ ହଉନି ବେଳ ହେଲେ କେତେବେଳେ ଯିବି ଆ
ଟୁସନ ଟା ଭଲ ଯେ ମାନେ ସମୟ କେମିତି ପଳେଇ ଯାଉଥିବ ବି ଜଣା ପଡୁନଥିବ ପିଲାଙ୍କ ସହିତ
ଓହୋ।
ଆଉ ଆଜି କ'ଣ ରୋଷେଇ।
ରୋଷେଇ ଏଇ ମାଛ ତରକାରୀ ହବ ସାଧା ମୋର ବି କ'ଣ ହବ ଆଉ।
ହଁ ତ ଏଇସା ଖନି।
ନାଁ ମୁଁ ଆଇଁଷ ଖାଏନି ମୁଁ ଏଇ ସାଧା ଖାଏ ସାଧା ହବ ଆଉ।
କ'ଣ ଆଇଁଷ ଛାଡି ଦେଇଛ ଟୋଟାଲି।
ହଁ ଏଇ ହେଲାଣି ପାଞ୍ଚ ବର୍ଷ ହେଲାଣି।
ହଉ କ ମାନେ କ'ଣ ଜମା ବି ଆଇଁଷ ଖାଅନି।
ନାଇଁ।
ଉଁ ହୁ। ହ।
ଆଉ। ଘରେ ସମସ୍ତେ କ'ଣ କରୁଛନ୍ତି।
ଏଇଠି ଟିଭି ଦେଖୁଛନ୍ତି ସବୁ ଆଉ।
ଆଜି କ'ଣ ଚାକିରି ଆଜି କ'ଣ ନାହିଁ ଛୁଟି।
ନୂଆ ସ୍କୁଲ ଛୁଟିରେ ରହିଗଲେ ଆଉ।
ଓହୋ। ଆ ଅ।
ସ୍କୁଲ ଯିବ ତମେ ଟ୍ୟୁସନ ଯିବନି କି।
ହଁ ଟିଉସନ ଅଛି ସେ ସ୍କୁଲୁ ସେ ପିଲାଟା ଆସିନି ଆସିଲେ ଯିବି ଆଉ। ଟିଉସନ କରିବି ଆଉ।
ହଉ ଯାଉ ଯିବ ଆଉ କେତେବେଳେ କଲ୍ କରିବି ଆଉ।
ଭିଡ଼ିଓ। ହଁ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା।
ହୁଁ ସେବେ।
ଅ ଆସିବ କେବେ ଆସିଲେ ମତେ ଫୋନ କରିବ ଆଉ।
ହଁ।
ମତେ ଫୋନ କରି କହିବେ ଆସିଲେ। ମୁଁ ଆରେ ସବୁ ଯୋଗାଡ଼ କରିଥିବି ଯିବା ବୁଲିକି ଆସିବା ସି ଆଡେ ଫିଷ୍ଟି କରିବା।
ହୁ।